ହେଲୋ।
ଆଜ୍ଞା ଆଜ୍ଞା ଆପଣଙ୍କ କଥା ମତେ ପୁରା କ୍ଲିଅର ଶୁଭାଯାଉଛି। ମୋ କଥା ଆପଣଙ୍କୁ କେମିତି ଶୁଣା ଯାଉଛି?
ପୁରା ଆପଣଙ୍କ କଥାଟା ପାଣିର ଝର ଝର ଝରଣାର ସୁଅ ପରି ଶୁଣାଯାଉଚି।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ। ତ ମୁଁ ଆପଣଙ୍କୁ ଏ କୋଶ୍ଚିନ୍ ଯାହା ପଚାରିବି ଆପଣ ତାହାର ମୋତେ ଆନ୍ସର ଦେଇପାରିବେ ଯଦି ମୁଁ ଆପଣଙ୍କ ପ୍ରତି ଚିର ଉପକୃତ ହେବି।
ହଁ ଆପଣ ପଚରନ୍ତୁ ଯାହା ବିି ପଚାରି ପାରିବେ ଆପଣ‌।
ମୋର ସିନା ଟିକେ ନେଟ୍ଟା କାମକଲେସିନା ମୁଁ ଆପଣ କୌଣସି କୋସ୍ଚିନ୍ କଥାବାର୍ତ୍ତା କରିପାରନ୍ତି। ତୁ ସେଇଟା ତ ମୁଁ ଆପଣଙ୍କ ସହିତ କରିପାରୁ ନାହିଁ। କଣ ପାଇଁ କେଜାଣି କଣ ହେଉଚି। ମତେ ଲାଗୁଛି ମତେ ଗୋଟେ ନୂଆ ଫୋନ ଟେ ନେବାକୁ ପଡିବ ନହେଲେ ଏଇ ଫୋନରେ କିଛି ହେଇପାରିବନି।
ସେଇ ଖୁସି ରେ ଆପଣ ନିଶ୍ଚିନ୍ତ ମିଠା ବାଣ୍ଟିବେ ଆଉ ସେଇ ମିଠା ର ପ୍ରଥମ ମ ଭାଗଟି ମୁଁ ଖାଇବି।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ। ଗୋଟେ ଫୋନ କିଣିଲେ ଯଦି ଆପଣଙ୍କୁ ମିଠା ଦେବି ତାହେଲେ କାର୍ କିଣିଲେ ଆପଣକୁ କଣ ଛାଡ଼ନ୍ତୁ। କଣ ଦେବି? ସେଇ କଥା ଟି ମୁଁ ଆପଣଙ୍କୁ ପଚାରୁଥିଲି। ଆଜ୍ଞା ଆଜ୍ଞା। ତ ଆପଣଙ୍କ ମତାମତ କଣ ମୁଁ କୋଉ ଫୋନ୍ କିଣିବା ଦରକାର?
ମତେ ଲାଗୁଛି ଆପଣ ଭିବୋ ର ଫୋନ୍ କିଣି ମୋ କଥା ଟା ଇକୋ ହଉଛି।
ଏବେ?
ଏବେ ଏବେ ବି କହୁଛି।
ଏବେ ବି?
ନା ଏବେ ନୁହେଁ।
ହଁ କହୁନାହାନ୍ତି ତାହେଲେ।
ଆପଣଙ୍କର ଇଚ୍ଛା ଯାହା ଆପଣ ସେୟଆ ହିଁ କରିପାରନ୍ତି ଆପଣଙ୍କ ଇଚ୍ଛା ବିରୁଦ୍ଧରେ କିଛି କରିବା ଆପଣଙ୍କୁ ଉପଯୋଗ କରେ ନାହିଁ, ଆପଣ ଆପଣ ଦେଖନ୍ତୁ, ଯୋଉଟା ଆପଣଙ୍କୁ ଠିକ୍ ଲାଗିବ ସେଇଟା କରନ୍ତୁ। ମୋ ମତରେ କିନ୍ତୁ ଭିଭୋର ଫୋନ ଟା ହେଲେ ବେଟର ହବ।
ଆଜ୍ଞା ଆଜ୍ଞା।
କାହିଁକି ନା ଏବେ ସମସ୍ତେ ସେଇ ହିଁ ମଡେଲ ର କିଣୁଛନ୍ତି ଯେହେତୁ ତାର ଅନେକ ଗୁଡାକ ଉପକାର ରହିଥିବାରୁ
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ। ତ ମୁଁ ଏଇ କଣ ଭାବିବି, କାହା ବିଷୟରେ ଭାବିବି?
ଆପଣ କଣ କିଣିବେ ବୋଲି
କଣ କିଣିବି?
କୋଉ ପ୍ରକାରର, କୋଉ ମଡେଲ ର ଫୋନ କିଣିବେ ବୋଲି।
ନାଇଁ ଆଜ୍ଞା ଆମେ ଏବେ ଗରିବ ଲୋକ କଣ ଏବେ କଣ ଆଉ କିଣିହବ।
ଆଚ୍ଛା ଆପଣ ତାହେଲେ ମତେ ଗୋଟେ ଖୁସିରେ ପଚାରୁଥିଲେ ଆଉ।
ଆଜ୍ଞା ଆଜ୍ଞା ତ ମୁଁ ଭାବୁଥିଲି ମୁଁ ଟିକେ ମୋର ବାର୍ଥଡେ ଡେକୋରେସନ କରିଥାନ୍ତି, ତ ମତେ ଟିକେ ଇଚ୍ଛା ଥିଲା ତ ସେଥିପାଇଁ, ଆଜ୍ଞା ଆଜ୍ଞା। ତ ମୁଁ କେଉଁ ଭଳିଆ ଡେକୋରେସନ କଲେ ଭଲ ହେବ, ତାହା ମୁଁ ଆପଣଙ୍କୁ ପଚାରୁଥିଲି।
ଆପଣଙ୍କୁ କୋଉ କଲର ଟି ଭଲ ଲାଗେ?
ଆଜ୍ଞା। ତ ମତେ ସବୁ କଲର ଭଲ ଲାଗେ। ଯଦି ଟିକେ ଲାଇଟ୍ ପେଷ୍ଟଲ କଲର ହବ ତାହେଲେ ସେ ଟିକେ ଅଧିକା ଭଲ ହେବ।
ଲାଇଟ ପାଇସ୍ ପେଷ୍ଟଲ କଲର ଆଚ୍ଛା ବୁଝି ପାରୁଚି କିନ୍ତୁ ମୁଁ ଏଇଟା ଜାଣିପାରୁନି ଏଇଟା କୋଉ ରଙ୍ଗଟା କିନ୍ତୁ ଆପଣଙ୍କୁ ଯୋଉ ରଙ୍ଗ ଭଲ ଲାଗେ ସେଇ ରଙ୍ଗର ଥିମ୍ କଲି ମତେ ଲାଗୁଚି ସେଇଟା ଭଲ ହବ।
ଆଜ୍ଞା ମୁଁ ବହୁତ କିଛି ଭାବି ସାରିଥିଲି କିନ୍ତୁ ଏତେ ସବୁ କରିବାକୁ ରାତି ମାନେ ଏତେ ସ୍ୱପ୍ନ ଦେଖିବାକୁ ରାତି ତି କାହିଁ? ତ ତେଣୁ ମୁଁ ଭାବୁଛି କଣ କରିବି ମୁଁ ବୁଝିପାରୁନି, ଏଥର କଣ ମୋର ଯୋଉ ନାଇଟିନ୍ ତମ ବାଡେ ଆସୁଅଛି ମୁଁ ଚାହୁଁଛି ସେଇଟା ଟିକେ ମୋର ଟିକେ ସ୍ପେଶାଲ ହଉ। ତେଣୁ
ଆଚ୍ଛା ସେଇଟା ଆପଣ ଘରେ କରିବାକୁ ଚାହାନ୍ତି ନା ଆପଣଙ୍କର କିଛି ସାଙ୍ଗକୁ ନେଇକି କ୍ୟାଫେରେ କରିବାକୁ ଚାହାନ୍ତି?
ଆଜ୍ଞା ଦୁଇଟାଙ୍କର ପ୍ଲାନ୍ ଅଛି କିନ୍ତୁ ଯେହେତୁ ମୋ ପାଖରେ ପଇସାର ଭୋର ଅଭାବ ଅଛି, ତେଣୁ ମୁଁ ତ ସେଥିପ୍ରତି କିଛି ଧ୍ୟାନ ଦେଇପାରେ ନାହିଁ। କିନ୍ତୁ ନିଶ୍ଚିନ୍ତ ଭାବରେ ମୁଁ ଏହା ଭିତରୁ କୌଣସି ଏକ କାର୍ଯ୍ୟ କରିବି।
କରିପାରୁଅଛି।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ। ମୋର ଏକ ସାଙ୍ଗ ଅଛନ୍ତି ଯିକେ ଟିକେ ପରି ଭଳିଆ ଗାଉନ ପିନ୍ଧେଇକି ପୋଟ୍ ଟ ଫୋଟ ଛାଡିଛନ୍ତି ବୁଝିପାରିଲେ?
କିଏ କିଏ?
ଜଣେ ସାଙ୍ଗ ଅଛନ୍ତି ଆପଣ ଜାଣିନାହାନ୍ତି ତାଙ୍କୁ।
ଆଚ୍ଛା ଯଦି ମୁଁ ଜାଣିହି ନାହିଁ ତାହେଲେ ସେଇଭଳିଆ ସାଙ୍ଗଙ୍କ ବିଷୟରେ ମତେ ଆପଣ କାହିଁକି କହୁଛନ୍ତି?
ଆଜ୍ଞା ଆପଣ କଣ ମୋର ସବୁ ସାଙ୍ଗଙ୍କୁ ଜାଣିଛନ୍ତି କି?
ହଁ ସେଇଆ ତ କଥା।
ମତେ ଲାଗୁଛି ଆଜି କାଲି ମୋର ପୁରୁଷ ମିତ୍ର ଟିକେ ଅଧିକା ହେଇଗଲେଣି
ଏଇଟା ତ ଖୁବ୍ ଖରାପ୍ କଥା
ଆଜ୍ଞା ଆଜ୍ଞା ବହୁତ ଖରାପ୍ କଥା ମୁଁ ତ ଭାବୁଛି କି ଉଁ ମୋର ଟିକେ ଅଧିକା ପୁରୁଷ ମିତ୍ର ସହିତ ଏବେ ବନୁଅଛି
ଆଜ୍ଞା ମୁଁ ଗୋଟେ କଥା ପଚାରିବାକୁ ଚାହିବିକି ମୁଁ ଆପଣଙ୍କୁ କଲ୍ କରିଥିଲି ନା ଆପଣ ମତେ କଲ୍ କରିଥିଲେ
ଆପଣ କରିଥିଲେ
ଆଜ୍ଞା ଆଜ୍ଞା ଏଇ ଜିନିଷଟା ମତେ କହିଦେବାକୁ ଧନ୍ୟବାଦ୍
ଆଜ୍ଞା ନିଶ୍ଚିନ୍ତ ଭାବରେ କାରଣ ୟା ପରେ ମୁଁ କରିବି ନା ସେଥିପାଇଁ
ହୁଁ ହୁଁ ହୁଁ
ତ ମୁ କେମିତିଆ କଣ ପିନ୍ଧିବି ଆଉ ବୁଝିପାରୁନାହିଁ
ହୁ ହୁ ଆପଣ ପଚାରୁଥିଲେ କଣ ଡ୍ରେସ୍ ପିନ୍ଧିବେ ଆପଣଙ୍କ ଜନ୍ମଦିନରେ
ଆଜ୍ଞା
ଆଛା ଆପଣ କିଛି ଭାବିନାହାନ୍ତି କି କି ଆଗରୁ କିଛି ଭାବିଥିବେ ଯଦି କି ଏଇ ଉପରେ ପିନ୍ଧିବା ପାଇଁ କି
ନାଁ ଆଜ୍ଞା ମୁଁ କିଛି ଭାବି ନାହିଁ କିନ୍ତୁ କଣ କରିବି ମୁଁ ବୁଝିପାରୁନି
ଆଚ୍ଛା ଆପଣ କିଣିବାକୁ ତାହେଲେ କୋଉଠି କୁ ଯାଇ କିଣିବେ
ଆଜ୍ଞା ମୁଁ ସେଇଟା ବି ଜାଣିପାରୁ ନାହିଁ ମୁଁ କୋଉଠି ଯାଇକି କିଣିବି ଆଜ୍ଞା କିନ୍ତୁ ବହୁତ ସାରା ଭଲ ଭଲ ଜିନିଷ ଆସିଯାଇଛି ଏଇ ଜୁଡିଅରେ ଯଦି ଆପଣ ମୋ ସହିତ ଗମନ କରନ୍ତି ତେବେ ମୁଁ ଏସବୁ କିଣିବା ପାଇଁ ସମର୍ଥ ହେଇପାରିବି
ହୁଁ ହୁଁ ନିଶ୍ଚିନ୍ତ ନିଶ୍ଚିନ୍ତ ମୁଁ ଆପଣଙ୍କ ସହିତ ଗମନ କରିବି
ଆପଣଙ୍କ କଥା ମତେ କଣ ପାଇଁ ଶୁଣା ଯାଉ ନାହିଁ
ହ୍ୟାଲୋ ଏବେ ଶୁଣା ଗଲା
ଆଜ୍ଞା ଆଜ୍ଞା ଆପଣ କୋଉଠି ଥିଲେ କି
ନା ମୁଁ ତ ଏଇଠି ହିଁ ଅଛି ମୁଁ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯାଇନି ନାହିଁ
ଆଜ୍ଞା ତାହେଲେ ଏମିତି କଣ ପାଇଁ ଶୁଭିଲାଣି ନି ଯେ
ସେ ବର୍ଷା କାରଣରୁ ନେଟୱାର୍କ ର ପ୍ରୋବ୍ଲେମ୍ ଥିବା ଯୋଗୁ ବଧେ
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ତ ଆପଣ ଆଉ କଣ କହିବେ ଯଦି କହୁନାହାନ୍ତି ମୁଁ ଆପଣଙ୍କ କଥା କୁ ଆଜ୍ଞା କୋଉ ସାର୍ଟ ପ୍ୟାଣ୍ଟ
ନା ନା ଆପଣଙ୍କୁ ନୁହେଁ ମୁଁ ଆଉ ଜଣଙ୍କୁ କହୁଥିଲି
ଆଜ୍ଞା ଆଜ୍ଞା ଆଉ ଜଣେ ବେଧୋ କିଏ ଅଛନ୍ତି କି
ସେଇ ମୋ ଭାଇ ଜଣଙ୍କ ସିଏ ବୋଧେ ସାର୍ଟ ପ୍ୟାଣ୍ଟେ ନେଇ ଛାତ ଉପୁରୁ ଯାଇଥାନ୍ତେ ବର୍ଷା ବୋଧେ ବନ୍ଦ ହୋଇ ଯାଇଛି ସେଗୁଡା ଶୁକେଉଛି
ଆଜ୍ଞା ତ ମୁ କଁ କହିବି ମୋ ପାଖରେ କଥା ସରିଯାଇଥିବାରୁ ମୁଁ ବୁଝିପାରୁନି କଣ କହିବି କିନ୍ତୁ ମତେ ବହୁତ ଏଇଗୁଡା ଭଲ ଲାଗୁଅଛି ତ ମାଇ ଗଡ୍ ଆପଣ କାଲି ଯେମିତି ହେଲେ ବି ଚାଲନ୍ତୁ ନହେଲେ କଣ କରିବି କରିବା କହିଲୁ କହିଲି
କୁଆଡ଼େ କୁଆଡ଼େ
ସେଇ ଜୁଟିଓ
ଆଚ୍ଛା ଆପଣ କଲେଜ୍ ଆସିବେ କାଲି
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ କାଲି ଯିବେନି କି ଆପଣ
ହଁ ମୁଁ ବି ସେଇଆ ଭାବୁଥିଲି କି ଯିବା ପାଇଁ ନା ନ ଯିବା ପାଇଁ ଯଦି ଆପଣ ଯିବେ ତାହେଲେ ମୁଁ ବି ନିଶ୍ଚିନ୍ତ ହିଁ ଯିବି
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ଚାଲନ୍ତୁ କାରଣ ମୁଁ ଏଇଗୁଡ଼ା ସବୁ ଦେଖିକି ମୁଁ ହୃଦୟ ପୁରା କଣ କଣ କଣକଣ ହେଇଗଲା କଣକଣ ହେଇଗଲାଣି ମଁ ପୁରା ତାକୁ ଯଦି ନ ଆଣିକି ମୁଁ ରହିପାରିବିନି।
କାଳେ କଣ ନ ଆଣିକି ରହିପାରିବେନି।
ଏଇ ଯୋଉ ସେଟଟି ମୁଁ ନ ଆଣିକି ରହିପାରିବିନି ବୋଧେ।
ଆଚ୍ଛା କୋଉ ସେଟଟି ଆପଣ ମତେ କଣ ଫଟୋ ଟିକେ ଦେଇପାରିବେ।
ନାଇଁ ଫଟୋ ନଁ ସେଟା ରିଲ ଥିଲା ମୁଁ ସେଇଟା ସ୍କିପ୍ କରି ସାରିଲାଣି
ଆ୍ଛା ମୁଁ ଭାବୁଛି ଆପଣ ସକାଳରେ କିଛି ଅଁ କୁର୍ତ୍ତି ଟାଇପ ର କିଣିଲେ କିମ୍ବା ସାଂସ ସଂସ୍କାରିକ ବଚା ହେଇକି ଫଟୋ ମାନେ ଅନ୍ତ ସାର୍ଟ ପ୍ୟାଣ୍ଟ କିଣନ୍ତୁ ଆଉ ରା ଭିତରେ କିଛି ଗୋଟେ ଷ୍ଟାଇଲିଶ ଭିଳିଆ ପିନ୍ଧନ୍ତୁ।
ଆଜ୍ଞା ଆଜ୍ଞ ଗୋଟିଏ ଗୋଟିଏ ଡ୍ରେସ ହବ କି ନାଇଁଠିକ ନାଇଁ ଆପଣ ଦିଇଟାଡ୍ରେସ କ କହିସାରିଲେଣି।
ଓହୋ ଆପଣ ଗୋଟେ କାମ କରିବେ ଯୁଡିଓ ରୁ ଉପରେ ଏଟା ମାନେ ସକାଳ ପାଇଁ କିଣିଦେବେ ରାତ ସେଥିପାଇଁ କି ଆପଣ ଅନଲାଇନ ରୁ ଅର୍ଡର କରିଦେବେ।
ଆଜ୍ଞା କିନ୍ତୁ ମୁଁ ତ ଓଲଟା ଭାବିଥିଲି। ଆଉ ସ୍କାର୍ପ ମଧ୍ୟ ଆସିଲାଣି କେବେଠାରୁଓ ମାଇଁ ଗଡ଼ ସ୍କାର୍ପ ଆଜ୍ଞା ଭାଇ ମୁଁ କୁକ
ଆପଣ ଆପଣ ଯାହା ଦେଖୁଛନ୍ତି ସେ ଜିନିଷ ଟା ମତେ ବି ପଠେଇ ଦିଅନ୍ତୁ।
ଆଜ୍ଞା ଆଜ୍ଞା ଏବେ ଆଉ ଗୋଟେ ଜିନିଷ ଦେଖିଲି ଛବିଶ ଜୁନରୁୁ ଆସ ସ୍କାର୍ପ ଆସିଲାଣି ମୁଁ ଏଟା ଜାଣିନି ମୁଁ ଏଟା ଆଣନ୍ତି ତିଣେ ଆଣନ୍ତି ତିଣି ଦେଇକି ବୁଝିଲେ?
ଆଚ୍ଛା ମୁଁ ଆପଣଙ୍କ କଥାକୁ ହୃଦୟଗମନ କରିପାରୁଛି।
ଆଜ୍ଞା ଆଜ୍ଞା ନିଶ୍ଚିନ୍ତ ଭାବରେ ଆପଣ ମୋ କଥାକୁ ହୃଦୟ ଗମନ କରନ୍ତୁ। ମୁଁ ବୋଇଲି ମୋର ଆଶା ଆଉ ଭରସା ଆଜ୍ଞା କିନ୍ତୁ ମତେ ଇସ୍କି ନାଇଁ ନାଇଁ ମତେ ଏଇସ୍ ଦରକାର ନାହିଁ ସରି ସରି ମୁଁ ଆପଣଙ୍କୁ ଭୁଲ ଜିନିଷ ପଠେଇଦେଲି।
ଆଜ୍ଞା।
ଟିକେ ବେଳେ ବେଳେ ମଣିଷର ଭୁଲ ହେଇଯାଏ ଆଉ ସବୁ ଆ୍ଞା ଏଇଟା ହଉଛି ବା ଟାକ୍ସ। ସେଇଟା ସେଇଭଳିଆ ସ୍କାର୍ପ ଟାହିଁ ମାନେ ସ୍କାର୍ପ ମାନେ କଣ କହିଲ ସେ ଷ୍ଟଲ
ମୁଁ ଏଇ ସ୍କାର୍ପ ବୋଧେ ମାର୍କେଟରେ ପଚାଶ ଷାଠିଏ ଟଙ୍କାରେ ମିଳୁଛି।
ଆଜ୍ଞା ଆଜ୍ଞ ନିଶ୍ଚିତ ଭାବରେ।
ଆପଣ ଯଦି ସ୍କାର୍ପ କିଣିବା ଚାହୁଛନ୍ତି ମାର୍କେଟ ବିଲ୍ଡିଂ ଚାଲିଯିବେ ସେଠି ପଚାଶ ଷାଠିଏ ଟଙ୍କାରେ ଆପଣଙ୍କୁ ଏଇଟା ମିଳିଯିବ।
ଆଜ୍ଞା ନିଶ୍ଚିତ ଭାବରେ ମୁଁ ଯିବି। ଆଉ ମୁଁ ଏଇଆ କହିବାକୁ ଚାହୁଁଛି ଲାଗୁଛି ଆପଣଙ୍କର ଯେହେତୁ ସମୟ ହେଇଯାଇ ଜିବଣି ତେଣୁ ଆପଣ ତ ଏବେ ବ୍ୟସ୍ତ ହୋଇଯିବେ ତେଣୁ ଆପଣ ଯଦି କଲ ଟିକୁ ରଖି ଦିଅନ୍ତି ମୁଁ ଆପଣଙ୍କ ପ୍ରତି ଚିର ଉପକୃତ ହୁଅନ୍ତି ଆପଣଙ୍କ ରିଲ ପଠେଇଲେଣି।
ନିଶ୍ଚିନ୍ତ ନିଶ୍ଚିନ୍ତ।
ଆଜ୍ଞା ରଖନ୍ତୁ।